ହଁ କୁହ ଏ ଗୋଟେ ହେଲେ ହେଇଯିବ ମୋର ଦଶଟା।
ଏଇ ଗୋଟେ ହେଲେ ଦଶଟା ହବ।
ହୁଁ।
ତ କେମିତି କଣ କମ୍ପ୍ଲିଟ କଲ ମୋ ସାଙ୍ଗେରେ ତ ଟୋଟାଲି ଦିଇଥର କଥାହେଇଚ।
ଅନ୍ୟମାନଙ୍କ ସହ କଥା ହୋଉଚି।
ଆଜି କଥା ହେଇଥିଲ କି?
ହୁଁ।
ରିଙ୍କି ସହିତ ଥରେ କଥା ହୋଉନ। ରିଙ୍କିକୁ କୁହ ତମକୁ ଦିଇ ତିିନିଥର ଫୋନ କରୁ ମତେ କରୁ।
କରୁନି ନା।
ରିଙ୍କିକି କୋହୁନ ରିଙ୍କି କଥା ହୋଉ ସେ ସେ ଆଜି କଣ ମ୍ୟାଡମ ଗ୍ରୁପରେ ବା ଲେଖିଚନ୍ତି ଏ ଦିଇ ଜଣ ଯାକ କରୁନାହାନ୍ତି ଆପସେଣ୍ଟ ରହୁଚନ୍ତି।
କିଏ କହିଲା ସି
ହଁ ସେ କୋହୁଥିଲା ସେ ଯିଏ ଆମକୁ ଜଏନ୍ କରିଥିଲା ସେ କୋହୁଥିଲେ। ତାପରେ ମ୍ୟାଡାମ ଲେଖିକି ଦେଇଚନ୍ତି ପାଞ୍ଚ ଜଣ‌ଆଙ୍କା ଆପସେଣ୍ଟ ରହୁଚନ୍ତି କିଛି କାମ କରୁନାହାନ୍ତି। ଯଦି କରିବେ କରନ୍ତୁ ନହେଲେ ମୁଁ ତାଙ୍କୁ କାଟିଦେବି। ଉଁ ସେ ଯଦି ଜଣକ ଦେଖ ସେମାନେ ମୋ କହିବା କଥା ସେମିତି କାଇଁ ଲିମିଟ୍ ରଖୁଚ। ତମର ଯଦି କମ୍ପ୍ଲିଟ୍ ଇଏ ହବ ନା। ଜଣଙ୍କ ସହିତ କଥା ହବ କମ୍ପ୍ଲିଟ୍ କରିଦବ କଥା ହେଇକି ଯେତେବେଳେ ବି। ଫ୍ୟାମିଲି ମେମ୍ବର
ହଁ ସେମିତି ତ ନାହିଁ ଜଣଙ୍କ ସହିତ ତମେ ଛଅ ଥର କଥା ହେଇପାରିବ। ତମେ ତମ ଯେମିତି ବି କଥା ବାର୍ତ୍ତା ମୁଁ ଦଶ ମିନିଟରେ କାଟିବା ବି କିଛି ମ୍ୟାଣ୍ଡେଟୋରି ନୁହଁ। ନା ଗପିବେ ଗପିବେ। ହୁଁ ହୁଁ ସେଟା ସେକେଣ୍ଡ ଅନୁସାରେ ଗଣା ହୋଉଚି କେ ତେ ସେ ତାଙ୍କର ଅଛି ସେକେଣ୍ଡ ଏତିକି ସେକେଣ୍ଡ ଗପିବ।
ଆଚ୍ଛା ତ ଦଶ ମିନିଟ କାଟି ଦେଇକି ଫୁଣି ଦଶ ମିନିଟରେ ଗପିବୁ କି ଡାଇରେକ୍ଟ ହେତିକି।
ଡାଇରେକ୍ଟ ଗପିଲେ ବି ଚଳିବ।
ତ ଡାଇରେକ୍ଟ ଗପିଲେ ତ ଯୋଉ ପାଞ୍ଚଟା କଲ୍ ଦେଖେଇବନି।
ଦେଖେଇବନି।
ଦେଖେଇବ?
ଦେଖେଇବ କି ସିଏ ତ କହିଚି ଦଶ ମିନିଟ ଲେଖା ବୋଲି ସେ ଦଶ ମିନିଟରେ ବି କରିଦୋଉଚୁ।
ଓହୋ। ତମେ ଲୋକଙ୍କୁ ଫୋନ ଉଠଉନ। ଦିନ ଜିତିଲ ହଁ।
ମୁଁ ଆଉ ଦେଖି ନଥିଲି ମୁଁ ପଛରେ ଦେଖିଲି ତାପରେ ସେଠୁ ମ୍ୟାସେଜ୍ ବି ଦେଲେନି।
ହଁ।
ଯଦି ଅସୁବିଧା ହେଇଥିବ ତାକୁ କହିଲେ ଆଉ ସେ ମତେ କଲ୍ କରିଥିଲ ଗୋଟେ କଥା। ତ ଦିନ ମାନେ ଛୁଆଟା କୁ ପଛରେ ଲାଗିବା ପାଇଁ ପଡୁ଼ଚି ନା।
ହୁଁ।
ଏକୁଟିଆ ହଇରାଣ ହେଇଯାଉଛି ଘର କାମ ରୋଷେଇ ବାସ ଛୁଆକୁ ତାପରେ ପୁଣି ସିଏ ପୁଣି ଛୁଆକୁ ଖୁଆଉଛି ଛୁଆର କାହିଁ ଅଜା ପୁଣି ଅଛି ତା କଥା ତାର ଦେହ ଟା ବି ଭଲ ନାହିଁ ନା।
ହଁ।
ସେ କେତେ ଦୌଡ଼ା ଧାଁ ହେଇ କାମ କରିବ।
ମୁନା ପପୁ କୁ ଫୋନ୍ କରିଥିଲୁ କି ଆଉ।
ନା କରିନି କହୁନ।
କାଲି ମୁନା ଡିସ୍ଚାର୍ଜ ହେଇଯିବ।
ମୁଁ କହୁଚି ପପୁ କୁ ବାହାରିଲେ ମେସେଜରେ ପଚାରିଲୁ କି? ସେ ଗୋଟେ କଣ ପଠେଇଲା ରିଲସ୍ ମୁଁ ସେ ରିଲସ୍ ଦେଖି ଦେଖି ତାପରେ ସ୍କୋରଲ୍ କରିକରି ପଳେଇଲି।
ହଁ। ମାନେ କେତେ ମଣିଷ ଭୁଲି ଯାଉଛି ସବୁଦିନ କେତେ ମନେ ରଖିବ।
ମତେ ଗୋଟେ ଟେନସନ୍ ମୋ ମୁଣ୍ଡରେ ସବୁବେଳେ ପଶିଯାଉଛି ହେଲା ମୁଁ ରାତିଦିନ ବସିଲେ, ଉଠିଲେ, ଗାଧେଇଲେ, ଖାଇଲେ, ଝାଡ଼ା ଗଲେ ହଁ ଗୋଟେ ଟେନସନ୍ ଟା ମୋ ମୁଣ୍ଡ ଭିତରେ ସବୁବେଳେ ପଶି ରହିଛି। ମୁଁ ସେ ଟେନସନ୍ ଟା କୁ କାଢ଼ି ପାରୁନି ବୋଲି ମୁଁ କିଛି କାହା କଥା ମାଇଣ୍ଡି ରେ ପୁରେଇ ପାରୁନି।
ମାନେ କି ଟେନସନ୍? ଉଁ
ତାକୁ କିଛି ଆଉ କଣ ଜାଣିବ ତମେ ଛାଡ଼‌।
ଆରେ କହୁନୁ କି ଟେନସନ୍।
ଘରୁ ଟିକେ କିଏ ଫୋନ କରୁନଥିବ ଗୋଟେ ବାହା ସାହା ହେଇକି ଗଲି ଯେ କେହି ଟିକଏ ଭଲ ପାଉନାହାନ୍ତି। କେହି ଟିକେ ପଚାରୁନାହାନ୍ତି।
ହୁଁ ହୁଁ।
ମୋର ସେହି ଟେନସନ୍ ଟା ଅହରହ ପଶିକି ରହୁଛି ଯାହା ଗୋଟେ ଭାବିଲେ ବି
ଉଁ ହୁଁ।
ମତେ ନହେଲା ନାହିଁ ମୋ ଛୁଆଟା କୁ ବି ଟିକେ କେହି କଲ୍ କରୁନାହାନ୍ତି। ତାକୁ କେତେ ଅବହେଳା କରୁଛନ୍ତି ଜଣା
ତା ଜର ଛାଡ଼ିଲା ଜର?
ଟିକେ ଟିକେ ଅଛି।
ହାଲୋ। ଜର ଛାଡି଼ଲା। ଛୁଆ ଡକ୍ଟର ତମକୁ କହିଥିବେ ଡକ୍ଟର ପା କହି ସେ ଡକ୍ଟର ବା କହିଥିଲେ ଜର ହବନି।
ଡକ୍ଟର ନୁହଁ ସେ ଅଙ୍ଗନବାଡ଼ି ରେ ଯିଏ ସେ କହିଥିଲା।
ପୁଣି କେମିତି ଜର ହେଲା?
କହିଥିଲେ ଏତେ ଜୋର ହବନି ଆଉ ବିନ୍ଧା ବିନ୍ଧି ହବ ହବନି ତ ଏତେ ଜୋର ବି ନୁହେଁ ତାତିକି ଟିକେ ମୁଣ୍ଡଟାରେ ରହୁଛି।
ଓହୋ। ଏ ହେଡ଼ଫୋନ ଟାକୁ ଚାର୍ଜ ବସେଇ ନଥିଲ କି? ଯୋଉ ଯୋଉଟା ଝିଅ ଭାଙ୍ଗି ଦେଇଥିଲା?
କିି ରିଙ୍କି କି ନେଇକି ସେ ଯୋଉ ତଳ ଡ୍ରରେ ଥିବ ତୁମେ ଏ ବ୍ୟାଗ୍ ବ୍ୟାଗରେ ପୁରେଇଲ। ଦେଖ ସେ ଯେଉଁ ସେ ଯେଉଁ ଥାକ ଗୁଡ଼ା ସବୁ ନାହିଁ ଡ୍ର ଭଳିଆ। ପୁରା ଲାଷ୍ଟ ଡ୍ର ଟା ଖୋଲ ଗୋଟେ ପଲିଥିନରେ ଦେଖିବ କାନ ଫୁଲ ଦି
ହଁ ସେଇଠି କଣ କରିବି?
ପୁରା ତମ ବ୍ୟାଗରେ ପୁରାଅ ରିଙ୍କି କି ନେଇକି ଦବ।
କଣ ଟା?
ଗହଣା ଟା କାନ ଫୁଲ ଟା।
ଆଚ୍ଛା ଆଚ୍ଛା।
ଶୀତଳ ଷଷ୍ଠୀ ଆଜି କି ନା କାଲି?
ଆଶ ଆଜି ବୁଲିକି ପଳେଇବ।
ଆଜି ଶୀତଳ ଷଷ୍ଠୀ? କେତେ ଇଚ୍ଛା ଥିଲା ଆର ଥର ଦେଖିବାକୁ ମୋ ସ୍ୱାମୀ ତାର ଶିଖେଇ ଶିଖେଇ ଘରେ ଛାଡ଼ି ଦେଇଗଲା।
ଖାଲି ତ ସ୍ୱାମୀ ଶିଖେଇଦୋଉଛନ୍ତି ଆଉ।
କେତେ ଦିନରୁ କହିଛି ଶୀତଳଷଷ୍ଠୀ ମୁଁ ଦେଖିବି ମୁଁ ଯିବିନି। ତ ଘରକୁ ବି ନବନି ଦେଖିବି ଶୀତଳ ଷଷ୍ଠୀ। ମୋ ରହିବାଟା ତମକୁ ଭଲ ଲାଗୁନି ସେଇଥିପାଇଁ ତମେ ଜୁଆଡୁ ଗୋଟା କରିକି ବିଦା କରିଦୋଉଚ।
ହେ ନାଇମ ତମ ରହିବା କାଇଁ ମୋତେ ଭଲ ଲାଗିବନି।
ନହେଲେ ଗୋଟେ ସ୍ତ୍ରୀଟେ ଏତେ କରି କହିଥିଲେ ଶୀତଳ ଷଷ୍ଠୀ ଟିକେ ଦେଖିବ।
ଆଜି ଜାଣିଚ କଣ ହେଇଛି ମୁଁ ରାତି କାଲି କେମିତି କଣ ଶୋଇଥିଲି ସେ ମାନେ ଯୋଉ ବେକେରେ ଗୋଟେ ରକା କି ଏ ଯଉ କୁହନ୍ତି ପଶି ଯାଇଥିଲା। ନା ଆଜି ମୁଁ ବାଆଁଙ୍କୁ ମୁଣ୍ଡ ହଲେଇ ପାଇଲିି ନା ଉପରକୁ ହଲେଇ ପାଇଲି। ଖାଲି ତଳକୁ ଆଉ ଡାହାଣୁକୁ ହଲୁଥିଲା ମୁଣ୍ଡ। ମେଡ଼ିସିନି ଗୋ ନା ଷ୍ଟାଣ୍ଡ ଫ୍ୟାନ୍ ଦେଇନି। କେମିତି କଣ ଗୋଟେ ଶୋଇପଡ଼ିଛି ରାତିରେ ନିଦ ପୁରା ମୋବାଇଲ ଧରିକି ସେମିତ ଶୋଇପଡ଼ିଛି ଶୋଇପଡ଼ିଛି ଶୋଇପଡ଼ିଛି।
ଓହୋ କେମିତି କଣ ଗୋଟେ ପଶିଯାଇଥିବ ଆଉ।
ଆଜ୍ଞା।
ପବନ କେମିତି କଣ ଅଟକି ଯାଇଛି ଆଉ।
ହୁଁ। ପବନ କେମିତି କଣ ଅଟକି ଯାଇଥିଲା।
ହୁଁ।
ଏକ୍ସପେନ୍ସ ରେ ବହୁତ ଦିନ ରହିଗଲାଣି ଟ୍ରିପ ଫ୍ରିପ୍ ରେ ଆଜି ପକେଇଦେଲେ। ସାର୍ କାଲି ଆପ୍ରୁଭ କରିଦେବେ। ତମେ ଜମା ଏକ୍ସପେନ୍ସରେ ମୋତେ ହେଲ୍ପ କଲନି ଆଉ।
ମୁଁ କିଛି ତମକୁ ହେଲ୍ପ କରୁନି।
ଉ ହୁଁ।
କଣ କରିବା କହୁନ? ଏକ୍ସପେନ୍ସ ତମେ ଗୋଟେ ଜାଗାରେ ତମ ଏକ୍ସପେନ୍ସ ଗୋଟେ ଜାଗାରେ ମୁଁ ଗୋଟେ ଜାଗାରେ। ତ ତୁମକୁ କେଉଁ ପ୍ରକାର ସାହାଯ୍ୟ ମୁଁ କରିବ କୁହ।
ଉହୁଁ।
ସେଇଠି ଥିଲାବେଳେ ମୁଁ ତୁମକୁ ମୋତେ କହିଛି ମୋତ କା ହଁ କରିଦେଇନି ନା କରିଦେଇନି କୁହ? କୌଣସି ପ୍ରକାର ସାହାଯ୍ୟ ମୁଁ କାହାକୁ କରୁନି।
ନାଇଁ ଯାଇଥିଲି ଏଠିକି ଜାଣିଚ କି ନାଇଁ ବୁଲି ରଜ?
ମୋତେ କିଏ କହିବ ଯିଏ ନେବା ଲୋକ ମୋତେ କହିଥିଲେ ନା ବୁଲିବା ଲୋକମାନେ ମୋତେ କହିଥିଲେ। ମାସ ରଲେ
ମୁଁ ଆସିକି ପହଞ୍ଚିଲି ମୋତେ ତତର କରିକି ଆସିକି ପହଞ୍ଚିଲି ମୁଁ ମେଡ଼ିକାଲରେ ମେଡ଼ିକାଲରେ ପହଞ୍ଚିଲି ନଅଟା ବେଳକୁ ସେମାନେ ଆସିକି ପହଞ୍ଚିଲେ ନଅଟା ଚାଳିଶ ପଚାଶ ବେଳକୁ ହେଲା। ତଥାପି ଘ ଆରେ ଘଣ୍ଟେ ଖଣ୍ଟେ ସମୟ ତ ଲେଟ୍ କଲେ ଆସିକି ପହଞ୍ଚିଲେ। ଯୋଉ ଡୁବୁରି ଲାଷ୍ଟ ରଜ କଥା କହୁଛି। ସେଠୁ ସେଟା ଲାଷ୍ଟ ରଜ ଥିଲା ନା ନା? ସେଖେଣ୍ଡ ରଜ।
ହଁ।
ଖାଲି ମେଡ଼ିକାଲରେ ମେଡ଼ିକାଲରେ ଗଲା। ତା ପରେ ତାକୁ ଆଡ଼ମିଟ୍ କରିକି ବାହାରିଲା ବେଳକୁ ସେଇଠୁ ହେଇଗଲା ସାଢ଼େ ଦିଟାରେ ଯାଇ ପହଞ୍ଚିଲି ସାଢ଼େ ଦୁଇଟାରୁ ବୁଲାବୁଲି କଲୁ ସାଙ୍ଗସାଥି ବୁଲାବୁଲି କରିକି ନଅଟା ଦଶଟା ହେଲା ସେକେଣ୍ଡ ରଜ ପୁରା ଗଲା। ଥାର୍ଡ଼ ରଜ ସେମିତି ସକାଳୁ ଉଠିକି ଘରେ କଣ କାମ ଫାମ ଟିକେ ସାରିକି ପୁଣି ଏଠୁ ବାହାରିକି ଗଲୁ। ଏଗାରଟାରେ ଦେଖା କରିବାକୁ ବାହାରି ଗଲୁ ସେଠି ଦେଖା କରିକି ଆସିଲୁ। ଗଲି ବାପାଙ୍କୁ ଛାଡ଼ି ହିଆଡ଼େ ବାପାଙ୍କୁ ଛାଡ଼ିକି ଆସୁ ଆସୁ ଘରକୁ ସେଇଟା ଦୁଇଟା ଦୁଇଟାରୁ ମୋତେ କହିଲେ ହେଟା ଆମେ ଯିବୁ ବୁଲି। ପୁଣି ଗଲେ ଗୋଟେ କାମାକ୍ଷା କାମାକ୍ଷରେ ପଠେଇଥିଲା ଆ ର ଯ ସେଇଠି ବୁଲି ବୁଲା କି
ଓହୋ ସେଟା କାମାକ୍ଷା ନେଇଥିଲ?
କାମାକ୍ଷା ଆଗକୁ ଟିକେ। ସେ ଯୋଉଟା ଆସିଲା ବେଳକୁ ସମ୍ବଲପୁରରୁ ଡାହାଣ ପେଟକୁ କାମାକ୍ଷାକୁ ପସୁନ ଯେଉଁ ଛକରୁ କାଟିକି ଡାହାଣ ବ୍ରିଜ୍ ହେଇଛି ଓଭର ବ୍ରିଜ୍ ତଳକୁ ଖସିକି ଆମେ ଆଉଛେ
ହୁଁ।
ସେଇ ବାଁପଟକୁ ପଡ଼ିଥିଲା। ହେଇପାରୁଥିଲା ସବୁ ମହୋସ୍ଛବ ହଉଥିଲା ତାପରେ ସେଠୁ ସାଢ଼େ ପାଞ୍ଚଟା ଛଟା ବେଳକୁ ସେଠୁ ବାହାରିଲୁ। ଘରେ ପହଞ୍ଚୁ ପହଞ୍ଚୁ ସାତଟା। ସାତଟା ବେଳକୁ ପୁଣି ଟିକେ ଆସିକି ଛକରେ ବୁଲାବୁଲି କରିକି ପୁଣି ଗଲି ବର୍ଷା ପବନ ଆସିଲା ଲାଇନ୍ କଟି ଯାଇଥିଲା। ବାତ୍ୟା ବାତ୍ୟା ହେଲା ଜୋରେ ସଦ ସନ୍ଧ୍ୟାବେଳକୁ ହାଲୁକା ବାତ୍ୟା ଟାଇପ ର ତାର ହେଇକି ପୁଣି ଆସିକି ଘରେ ପହଞ୍ଚିଲା ବେଳକୁ ନଅଟା ସାଢ଼େ ନଅଟା। ଖାଇ ପିକି ହେଠୁ ଶୋଇଲି ପିଠା ଖାଇକି ସକାଳୁ ପୁଣି ଉଠିକି ବାହାରି